ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ୍।
ଆଉ। ଆଜି ବା କୁଆଡ଼େ ଯାଇଥିଲୁ ନା କଣ କଟକ?
ହଁ କଟକ ଯାଇଥିଲି କଟକ ଭୁବନେଶ୍ୱର ହେଇକି ଆଇିଲି ଆଉ।
ଓ କଣ କାମ ଥିଲା କି?
ହଁ ଟିକେ ଆଜି ଏକ୍ଜାମ୍ ଥିଲା ଯାଇଥିଲି ଆଉ।
ଏକ୍ସାମ୍ ଭଲ ହେଇଚି ତ ଆଉ କଟକ ଭୁବନେଶ୍ୱରରେ କଟକରେ ଦହିବରା ଖାଇଲୁ ନା?
ନା ଦହିବରା ଖାଇନି କିନ୍ତୁ କିଶୋର ଭାଇ ମଟନ୍ ଟା ଖାଇ
ହୁଁ।
କିଶୋର୍ ଭାଇ ମଟନ୍ ପା ଫେମସ୍।
ଯାହଉ। କେତେବେଳେ ଆସିଲୁ?
ଏଇ ଜଷ୍ଟ୍ ଆସିକି ପହଞ୍ଚିଲି ଆଉ।
ଓ ହୋ। ଆଉ ଆମ୍ -ଯଉ ପଅର୍ ଦିନ ଯାଇ ନଥିଲେ ରାମଚଣ୍ଡୀ ପୁରୀ ହେଇକି।
ହଁ- ହଁ- ହଁ।
ଆଉ ସେ ଯଉ ଭୋଜି ଭାତ କରିଥିଲେ ପୁରା ମଜା ଆସିଲା ନା?
ଏଇ ବହୁତ୍ ମଜା ଆସିଥିଲା ଆଉ ଥରେ ପୁରୀ ଚାଲ କଉ ଦିନ।
ଯିବା ରଥଯାତ୍ରା ଟାଇମ୍ ରେ ଯିବା କି?
ହଁ ରଥଯାତ୍ରା ଟାଇମ୍ ରେ ଗଲେ ଭଲ ହବ ହେଲେ ଭିଡ ପ୍ରବଳ ହେଇଥିବ ଆଉ।
ବିଶ୍ଵ ପ୍ରସିଦ୍ଧ ଜୟ ଜଗନ୍ନାଥଙ୍କ ରଥଯାତ୍ରା ପଦଚାର ରେ
ପଦାରେ ବି ବହୁତୁ ଫରେ- ବିଦେଶୀ ଲୋକ ଆସିବେ। ଓଡିଶା ଲୋକ ଦେଖିବୁ ବର୍ଷା ହଉଥିବ କୀର୍ତ୍ତନ ହଉଥିବ ର ରଥ ଟଣା ହେଉଥିବ ଆହାଃ କି ମନଲୋଭା।
ଶହେ ପର୍ସେଣ୍ଟ୍ ରୁ ତିରିଶ୍ ପର୍ସେଣ୍ଟ୍ ଓଡିଆ ସତୁରି ପର୍ସେଣ୍ଟ୍ ବିଦେଶୀ।
ହୁଁ- ଜଗନ୍ନାଥଙ୍କ କ୍ରେଜ୍ ପୁରା ବିଶ୍ୱ ସାରା। ଖାଲି ଓଡିଶାରେ ନୁହେଁ ଓଡିଶା- ଓଡିଶା ବାହାରେ ଇଣ୍ଡିଆ- ଇଣ୍ଡିଆ ବାହାରେ। ଆମେରିକା, ଆଫ୍ରିକା
ହଁ- ହଁ ଆମେ ଯଉ ଯାଇଥିଲେ ଆମେ ଯଉ ଯାଇ ହେଲେ ଲାଇନ୍ ରେ ଠିଆ ହେଇଥିଲେ ଯଉ ଲୋକଗୁରା ଆସି କୀର୍ତ୍ତନ କଲେ ସେରା କଣ ଇଣ୍ଡିଆ ଲୋକ?
ନା- ନା ସେଗୁରା ସବୁ ଦେଶ ବାହାର ଲୋକ ସେମାନେ ପ୍ରବଳ ଭକ୍ତି ତାଙ୍କର।
ହଁ। ଭକ୍ତି ନଥିଲେ ଜଣେ କେମିତି ଆସିକି ଓଡ଼ିଆ ଶିକିକି କୀର୍ତ୍ତନ କରିବ ଏଟା କଣ ସହଜ।
ସେମାନେ ପୁରା ଶ୍ରୀଜଗନ୍ନାଥଙ୍କ ଶରଣରେ।
ହଁ।
ଶ୍ରୀ ଜଗନ୍ନାଥଙ୍କ ସବୁ ଘର ଦ୍ୱାରା ଛାଡି ଆସି
ହଁ- ହଁ।
ଆଉ ବଡ ଭାଇ ଯଉ ଥାର୍ ଟା ଆଣିଥିଲା କେତେ ଟଙ୍କା ପଇଲା?
ସେ ଥାର୍ ଟା ତ ଆମର ପଡିଥିଲା
ହଁ ଥାର୍ ତ ଅଠର ଲକ୍ଷ ପଡୁଚି ଆଉ ଥାର୍ ରକ୍ସ୍ ତ ଆସୁନି ଏବେ।
ଗାଡ଼ି ପୁରା ଆଇଲେ
ହଁ ଏବେ ତ ସବୁ ଆଉ ମଡିଫାଏ ବିନା ମଡିଫାଏ ରେ ଚଲଉଛନ୍ତି ନା ଲୋକ।
ସୋରୁମ୍ ବାଲାରେ ଆଉ ଦୁଇ ବର୍ଷ ହେଲେ ସୋ ରୁମ୍ ବାଲା ମଡିଫାଇ କରିକିି ପିନ୍ଧି
ହଁ, ମଡ଼ିଫାଏ କରିକି ଦେବେ ନା ନହେଲେ ଲୋକଙ୍କ ଆବଶ୍ୟକ କେମିତି ପୂରଣ ହବ ଆଉ?
ନଉ ପଛେ ମଡିଫାଏ କରିକି
ହୁଁ, ଆଉ
ଆଉ କଣ ଖାଇଚୁ?
ନା କଣ ଖାଇଥିଲି ଏତେ ଚୁନା ମାଛ ଆସିଥିଲା।
ଅଁ ହଁ।
ଟିକେ ଖାଇଚି ଆଉ ଦେହ ସୁସ୍ଥ ରହିବ।
ଉଁ ହୁଁ ଚୁନା ମାଛ ତ ଦେହ ପାଇଁ ଭଲ ଆଉ ଆଖି ପାୱାର ଦବ।
ଆଉ, ଆଜି ତ ପାଗ ନରମ ଅଛି କ୍ରିକେଟ ଫ୍ରିକେଟ ଖେଳ ହବ ନା?
ହଁ ଏଇପରେ, ପଡିଆରେ ତ କାଲି ଯୋଉ ବର୍ଷା ହେଇଛି ପଡିଆ ପୁରା ପାଣି।
ପାଣି ହେଇଯାଇଛି ନା ବର୍ଷା ଦିନେ ଏଇତ ଅସୁବିଧା ଆଉ।
ଠିକ ଚାରିଟା ବେଳେ ହଉ ମାନେ ବର୍ଷା ଅଛି।
ଆଁ
ହାଁ- ଆଉ ଆଉ କ୍ୟାରମ୍ ଫ୍ୟାରମ୍ ଖେଳୁଚନା ଆଉ?
ହଁ ସେ ଚାଲିଚି ସେଇଭଳିଆ ବି ଆଉ ମଝିରେ ମଝିରେ ଆଉ।
ଆଉ ପରଦିନ ଗୋଟେ କୁଆଖିଆ ପାଖରେ ପରା ଗୋଟେ ଆକ୍ସିଡେଣ୍ଟ କଣ ହେଇଥିଲା?
ବହୁତ ଦିନର।
ହୁଁ-
ହଁ ମଦ ପିଇକି ବାଡ଼େଇଥିବେ ଆଉ
ହଁ ଲୋକମାନେ ବି ଆଉ କାହାକୁ ମାନୁନାହାନ୍ତି। ଗାଡି ଏତେ ଦ୍ରୁତ ଗତ୍ ତିରେ ଚଲଉଛନ୍ତି ଆଉ ଦୁର୍ଘଟଣା ଘଟିବା ସ୍ୱାଭାବିକ କଥା।
ଆ ଉ ଆଉ ଫୁଟବଲ ଖେଳିଚ ଫୁଟବଲ ପଡିଆରେ ବର୍ଷା ହେଲେ ତ ଫୁଟବଲ ଖେଳିବାକୁ ବଢିଆ ହବ। କବାଡ଼ି ଫବାଡ଼ି ଖେଳିନ
କବାଡି ଟା ମେନ ଏଇ ରଜ ଆଇଲାଣି ପା କବାଡି ଟା କୋଉଦିନ ଗାର କାଟିକି ନ ଖେଳିଲେ ହବନି।
ଜହଳ ଗାଁ ରେ ଯୋଉ କାଦୁଅରେ ଖେଳ ହୁଏ ଏ ବର୍ଷ ହବ ନା?
ଆଉ ରଜରେ ତ କବାଡି ଖେଳ
ରଜରେ ଗୋଡି ଗୋଡି ଆଉ ଗାଁ ରେ ଛୁଆ ଉଡଉଛନ୍ତି ନା?
ନାମ ଆଉ ଗୋଡ଼ି ଲୋପ ପାଇଗଲାଣି।
ଗାଁ ରେ ଆଉ ଛୁଆ ।
ନା ଆଉ କାହିଁ ଆଗରୁ ଯୋଉ ଗୁଡ଼ି ଉଡ଼ାଚାରିଟା ବେଳୁ ଛାଥିବୁ ଗୁଡି ତା ଗୁରୁ ଗୁରୁ ରାତି ହେଇଯିବ।
ଉଡ଼ାଦ ଦି ଲଟେରୀ ଟଣା ଗୋଡ଼ ସୁଧା ଛାଡ଼ି ଦିଅନ୍ତି ପିଲାମାନେମ
ଓ ହ।
ନଦୀରେ ବାଲି ପଡୁଥିଲା ଗୁଡି ଉଡିବାକୁ ସୁବିଧା ହଉଥିଲା ପବନ ତ ଅହରହ ସେଠି ଦଉଥିବ।
ଓ ପାଣି ମାନେ ପବନ ଟା
ଆ ହା।
ପାଣି ଯେମିତି ପବନ ସେମିତି।
ଆଉ ତାଳ ହଉଚି ନା ଗଛରେ?
ଆ ତାଳ ସିଜିନ୍
ତାଳ ପିଠା ହଉଚି ନା ଆଉ ମା ମାନେ କରୁଚନ୍ତି ନା ତାଳ ପିଠା?
ହଁ ସେତ ପୁରା
ତାଳ ପିଟା ହଉଛି?
ହଁ।
ଆଉ? ଲୋକ ଆଉ ନଈରେ ମାଛ ଧରୁଚନ୍ତି ନା?
ନା ମ ମାଛ କଁ ନଈ ରେ ଆଉ ଅଛନ୍ତି। ଆଗରୁ ମାଛ ଥିଲା, ଏବେ ତ ମାଛ
ଖରାପ ହେଇଥିଲା ଠିକ୍ ଠାକ୍ ହେଲାଣି ନା?
ହଁ ସେ ଟିକେ ଭଲ।
ଇଏ ଖରା ଗରମ ହଉଚି।
ହଁ ପା ଏ ଖରା ଗରମ ଯ ହଉଚି ଦେହ ପା ଖରାପ କରିଦଉଚି।
କଉ ମେଡିକାଲ ନେଇଥିଲା ତାକୁ?
ଟାଉନୁ।
ହଁ ଟାଉନ୍ ରେ ତ ଜଜାତି କେଶରୀ ମେଡିକାଲ୍ କଲେଜେ ଭଲ।
ହୁଁ
ତ ପୁରା ସରକାରର ଗୋଟେ ଭଲ ନିୟମ ଭଲ ଯାହା ହଉ
ହୁଁ ହୁଁ।
ତା ଲୋକମାନେ କିଛି ସହାୟତା ପାଉଚନ୍ତି ମେଡ଼ିସିନ୍ ବି ସେଠି ମାଗଣା। ଚିକିତ୍ସା ବି ମାଗନା ଯାହା ହଉ ସରକାର ଭଲ ସୁବିଧା ରଖିଛି।
ହୁଁହୁଁ।
ଆଉ ଏ ଖରା ପାଇଁ ତାଙ୍କୁ ଓ ଆର୍ଏସ୍ ଫଆରଏସ୍ ଦଉଥୁବ।
ହଁ
ଆଉ ମେଡିସିନ ଠିକ୍ ଟାଇମ୍ ରେ ଖାଇବାକୁ କହିବ ଆଉ।
ହଁ ଚା ଚାଲ୍ଚି ତଆଉ। ଆଉ କୋଉଦିନ ଚାଲୁନୁ ଗୋଟେ ଯିବା କଁ ହେଲା?
ଯଉ କାଲି ବର୍ଷା ପବନ ହେଲା ଆଡେ ସବୁ ବହୁତ୍ ଗଛ ସବୁ ଉପୁଡ଼ିଯାଇଛି।
ଏଇତ ଏଇ ଖରା ଦିନେ ଗଛ ଟା ଉପୁଲା ମାନେ ଭାରିଇଏ ଲାଗିବ ଆଉ।
କରେଣ୍ଟ ବି ନଥିଲା ଆଜି ସକାଳୁ ଆସିଛି।
ହୁଁ
ଆଉ ସବୁ ଇଲେକ୍ଟ୍ରିକ ଖୁଣ୍ଟ ଗୁଡାକୁ ଉପାଡ଼ି ଖୋପାଡ଼ି ଦେଲା ଏ ଯୋଉ ପ୍ରକୃତିର ଯୋଉ ବିପର୍ଯ୍ୟୟ କେତେବେଳେ ପ୍ରଚଣ୍ଡ ଖରାକୁ ତାର ତାପ ସହି ହଉନି ତାପରେ ଲୋକ ଟିକେ ବର୍ଷା ଖୋଜିଲା ବି ଏ ଯୋଉ ପବନର ବେଗ ଅଶି ନବେ ହେଇଯାଉଛି ଆ ସିଏ ସବୁ ଦୁର୍ବଳ ଗଛ ଗୁଡାଙ୍କୁ ସବୁ ମାଟି ଭିତରୁ ଓପାଡି ପଦା କୁ ଫୋପାଡ଼ି ଦଉଛି ଆଉ
ହ ହ ଚାଲ କୁଆଡେ ଗୋଟେ ବୁଲିବାକୁ ଯିବା
ହଁ ଯିବା ବା ବାଲେଶ୍ଵର ଯିବା
ବାଲେଶ୍ଵର ହଁ ବାଲେଶ୍ଵର ଗଲେ ହବ ଭଲ କ ଜାଗ
ବାଲେଶ୍ୱର ଭଲ ଜାଗା ଅଛି ଏଇ ଟିକେ ବର୍ଷା ପାଗ ପରିବର୍ତ୍ତନ ହଉଛି ବର୍ଷା ସିଜିନରେ ତା ହେଲେ ରଜ ପରେ ପରେ ଦେଖିବା ସବୁ ଯିବା ବୁଲାବୁଲି କରିବା ଖାଇବା ପିଇବା ନାଚ ଗୁତ କରିବା ସବୁ ଭ୍ରମଣ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନବା ଅଣ୍ଡା ନେଇ ଆସିବା ଆଉ ଆଉ କୁକୁଡ଼ା ଅଣ୍ଡା ଦଉଛି ନା
କେତେଟା କୁକୁଡ଼ା ରଖିଛୁ
ହହୁଦ ଚାରିଟା ମାଇ ତିଣ୍ଟା ଗଞ୍ଜା
ଆ ଭଲ ଆଉ ଦେଶୀ ଅଣ୍ଡା ଖାଇବୁ ଦେହ ପ୍ରତି ସୁସ୍ଥ
ହୁଁ
ଭାରି ଯାଇଛି ଭ କଟ ବି ପାଉଛି
ମୁଁ କଣ ଶୁଣିଲି ଗୋଟେ ଏସି ଆଣି ଲଗେଇଛୁ ଘରେ
ଗରମ ଯୋଉ ହଁ
ତାପ ନ ସୋଇପାରିବ ଗୋଟେ ଏସି ଲଗେଇ ଦେଇଛୁ ଆଉ
ହଁ
ଭଲ କରିଛୁ
ହଁ ହଁ ତମ
ଆଉ ଆଜି ଖରା ବେଳେ କଣ ଖାଦ୍ୟ ହେଇଥିଲା
ଏ ପଖାଳ ପୋଡ଼ା ଆଳୁ
ପଖାଳ ଖାଉଛ ନା ପଖାଳ ସବୁବେଳେ ଏବେ ଖାଉଥିବ ଓ ଆର୍ ଏସ୍ ପିଉ ଥିବ
ଦେହ ସୁସ୍ଥ ରଖ ବଡି ହାଇଡ୍ରେଟ ରଖ। ଦେହ କିଛି ଖରାପ ହବନି। ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ନା?
ହଁ। ହଁ।
ଆଉ ଭାଇପା ପ୍ଲାଣ୍ଟରେ ରୋହୁଚି। କୋଉ ପ୍ଲାଣ୍ଟେ?
ଆମର ଏଇଟା ବା ଟାଟା।
ଟାଟା ଟାଟା ତ ସବୁ ଭଲ ସୁବିଧା ଦୋଉଚି।
ହଁ ଟାଟା ରେ ଭଲ ସୁବିଧା ସେପ୍ଟି ପ୍ଲାନ୍ ଟ ଆଉ।
ହଁ। ହଁ।
ଭଲ ସେପ୍ଟି ଡ୍ରେସ ସେପ୍ଟି ରେ କାମ ହବ।
ମେଡିକାଲ ଫେଡିକାଲ ସୁବିଧା ବି ରଖୁଛି। ଗାଁ ପାଖରୁ ବି ପା ଖ ହଉଥିବ, ଯିବା ଆସିବା କରୁଥିବେ
ହଁ। ହଁ ଯିବା ଆସିବା
ଏବେ ତାର କୋଉ ଡିଉଟି ନାଇଟ ରେ ନା ଦିନ ରେ?
ଏବେ ତା ର ଦିନ ହେଇ
ଏଁ ଦିନରେ ଆସିି ଘରେ ଶୋଉଥିବ ଆଉ।
ହଁ। ହଁ।
ଏଇଆା ଆଉ।
ଏଁ ବାର ଥିଲା ଭାବୁଥିଲି କରି ଥାନ୍ତି ଆଇଁସ। ଦେଖିବା ରାତିକି ଆଉ
ହଁ। ଏ ଖରା ଯୌବାଗିଆ ଗରମ ହୋଉଚି ଦିନ ବେଳା ବି ଆଉ ଖାଇବା ପାଇଁ ଆଉ ବଡି ପରମିଟ୍ କରୁ ନାଇ। ଏଇ ଥଣ୍ଡା ପାଗ ଟିକେ ହେଲେ ଆଇଁଷ ଟିକେ ଖାଇବା କଥା ନହେଲେ କାହିଁ ଆଉ ନା କଣ କହୁଚ?
ରବିବାର ଦି ଫାଷ୍ଟେ ପଡୁଚି ରବିବାରେ।
ଉଁ।
ହଁ।
ହୁଁ।
ଆଉ ସେ କଣ କରିଵେ ଆଉ। ଆଉ। ଦିଟା ପୋଷା କୁକୁର ରଖିଥିଲୁ ପା।
ହଁ ସେ ଅଛନ୍ତି। ଏ ଆମ କୁକୁଡ଼ା ଫୁକୁଡା ଖାଉଛନ୍ତି ଯେ ଚଗୁଛନ୍ତି।
ଭଲ।
ଖାଇଦେଵେ କେତେବେଳେ କୁକୁଡ଼ା ପୁକୁଡା।
ହଁ କୁକୁର ଦିଟା ଗାଁରେ ରଖିବା ଭଲ। ଚୋର ପଶିବେନି।
ହୋଉ ଯାଇ ଖାଇ ପିଇ ସୁଅ ଆଉ।